ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା ଶୁଣା ଯାଉଛି?
ହଁ ହଁ ଶୁଭା ହଉଛି ଆପଣଙ୍କୁ ମୋ କଥା ଶୁଭା ହଉଛି?
ହଁ ହଁ ଶୁଣାଯାଉଛି।
ହଁ ହଁ। କଣ କରୁଛନ୍ତି ଆ
ଆଉ
ଆ
ଏଇ ଟିକେ ଆମେ ଆମ ପଡିଶା ଘରକୁ ଯାଇଥିଲୁ ବୁଲିବା ପାଇଁ କି ତାଙ୍କର ଦିଇଟା ଛୋଟ ଛୋଟ ଛୋଟ ଛୁଆ ଅଛନ୍ତି ତ ତାଙ୍କ ସାଙ୍ଗରେ ଟିକେ ଖେଳିବା ପାଇଁ ପଳେଇଥିଲୁ
ଓହୋ କେତେ ମାସିକ ଛୁଆ?
ଅଁ ଗୋଟେ ପାଞ୍ଚ ବର୍ଷର ପୁଅଟା ଅଛି ସେ କିନ୍ତୁ ଏବେ ଟ୍ୟୁସନ୍ ପଳେଇଛି ଆଉ ଗୋଟେ ଦେଢ ବର୍ଷର ଛୁଆ ଟା ଝିଅଟେ ସେ ପୁରା କ୍ଯୁଟ୍ ତା ସାଙ୍ଗରେ ଟିକେ ଖେଳିବା ପାଇଁ ଯାଇଥିଲୁ ଆମେ
ଓହୋ ଆଉ କଣ ଖାଇଚନ୍ତି ଆପଣ?
ଆମେ ଟିକେ ଚା ପିଇଚୁ ଆଉ ଟିକେ ମୁଢ଼ି ଖାଇଛୁ
ଆଜ୍ଞା।
ଆଉ ଏବେ ତ ଟିକେ ବରା ଛଣା ହଉଛି ଖିଆଖି ହବ
ଆଚ୍ଛା ସେମ୍ ସେମ୍ ଆମର ବି ସେ ଛ ମାନେ ଇଏ କିଣିକି ଆଣିଥିଲୁ
ଆଚ୍ଛା ଆଉ ଆପଣ ଏବେ କଣ କରୁଛନ୍ତି?
କିଛି ନାହିଁ ମୁଁ ଏମିତି ବସିଚି।
ଆଚ୍ଛା।
ହ
ଆଚ୍ଛା ଆପଣ ଗଛ ଲଗଉଛନ୍ତି ତାହେଲେ ମତେ ବି ଗଛ ଲଗେଇବାର ସୌଭାଗ୍ୟ ମିଳୁନି। କଣ କରିବା?
ଆ ମିଳିବ ମିଳିବ।
ଯାହାକୁ ଗୋଟେ ଯାହାକୁ ଗୋ ଯାହାକୁ ଗୋଟେ କଲା ବେଳକୁ ସେ ତାଙ୍କ କାମରେ ବ୍ୟସ୍ତ ରହୁଛନ୍ତି ସେତେବେଳେ ମୁଁ ତା କରୁଚି ସେମାନେ ବ୍ୟସ୍ତ ରହୁଚନ୍ତି ଯେତେବେଳେ ତାଙ୍କୁ ମୁଁ କହୁଚି। ମୁଁ ବ୍ୟସ୍ତ ରହୁଚି, ସିଏ ମତେ କହିଲା ବେଳକୁ ତ ଏମିତି ଗଛ ଲଗା ଲଗି ଆଉ ହେଇପାରୁନି ବର୍ଷା ଦିନ ନାଇଁ ଗଛ ଲଗେଇଲେ ସୁବିଧା ହବ କେହି ଶୁଣୁନାହାନ୍ତି।
ସୁବିଧା ହବ କିନ୍ତୁ କଣ କରିବା ହେଇପାରୁନି ଆଉ। ହବ ହବ ମିଳିଯିବ ଆପଣଙ୍କୁ, ଆପଣ ସେଠି ବର୍ଷା ପକଉଚି?
ହଁ ଟିକେ ହାଲକା ହାଲକା ବର୍ଷା ପକଉଚି ଚଳିବ।
ଆଚ୍ଛା ଆମର ଏଠି ହାଲକା ମାନେ ଜରସେ ପକାଉଛି ଓଦା ହେଇଯିବେ।
ଆଚ୍ଛା ନାଇଁ ଆମର ଯେତିକି ପକଉଛି ଆପଣ ଓଦା ହେବେନି ଅଳ୍ପ ଅଳ୍ପ ପକଉଚି ଚଳିବ।
ଆଚ୍ଛା ଓହୋ ଆଉ ଚାହଲେ ଆଉ ରାତିରେ କଣ ଖାଇବା କୁହନ୍ତୁ?
ରାତିରେ ତ ଆଜି ଏବେ ତ ବରା ହୋଉଚି ଖାଇବୁ ଆମେ।
ଆଜ୍ଞା ହଁ ହଁ ଶୁଣା ଯାଉଚି।
ହ୍ୟାଲୋ ହଁ ଏବେ ତ ବରା ହୋଉଚି ଖାଇବା ପାଇଁ କି। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା।
ହଁ ଶୁଣା ଯାଉଚି। ହଁ ଏବେ ଆମର ବରା ହୋଉଚି ଆଉ ଟିକେ ଗୁଗୁନି ଟିକେ ହେଇଗଲେ ଜମିଯିବ ଆମେ ତାପରେ ଖାଇଦବୁ। ଆଉ ରାତିରେ ଡିନର ପାଇଁ କିଛି ଅସୁବିଧା ହବନି।
ଆଜ୍ଞ।
ଆଉ ଆପଣଙ୍କର କଣ ରୋଷେଇ ବାସ ହବ? ହଁ ଶୁଣା ଯାଉଚି।
ଆଚ୍ଛା ତୁ ଆପଣଙ୍କ ଜୀବନ ବିୟ କି ଆପଣଙ୍କ ଜୀବନ ବିଷୟରେ କଣ କିଛି କୁହନ୍ତୁ?
ଆମ ଜୀବନ ବିଷୟରେ ଆମେ ଆଉ ଆପଣଙ୍କୁ କଣ କହିବୁ ଜୀବନ ଟା ପୁରା ଝଣ୍ଡ ହେଇଯାଇଚି। କିଛି କରିବାକୁ ଇଚ୍ଛା ହଉନି ନା ଖାଇବାକୁ ଇ ଇଚ୍ଛା ହୋଉଚି ନା ଶୋଇବାକୁ ଇଚ୍ଛା ହୋଉଚି, ନା ବସିବାକୁ ଇଚ୍ଛା ହୋଉଚି କିଛି କରିବାକୁ ଇଚ୍ଛା ହୋଉନି, ଖାଲି ଇଚ୍ଛା ହୋଉଚି କୁଆଡେ ଘର ଛାଡିକି ପଳେଇବି। ଟ୍ରେନ ରେ ବସିକି ଆଉ ସିଆଡେ ଯାଇକି ବୁଲିବି ଭିକ ମାଗିବି ବୁଲିବି ରହିବି। ଏମିତି ଇଚ୍ଛା ହୋଉଚି ଯାହା।
ଆଚ୍ଛା ଆଚ୍ଛା।
କିଅଣ କରିବା ଏଇ ଜୀବନ ଟା ଏକା ହେମିତି ହେଇଗଲାଣି।
ହୁଏ ହୁଏ ହୁଏ ବହୁତ ମ ବି ଯିବା ସେମିତି ଚାଲିଛି ଆଜ୍ଞା, କିଛି କରିହଉନି ଖାଲି ବ
କଣ କରିବା ଟିକେ ଅ ଟିକେ ଘରେ ବସିକି ଟିକେ ବୋର୍ ଲାଗୁଚି ସେଇଥିପାଇଁ ଟିକେ ଟାଇମ ପାସ୍ କରିବା ପାଇଁ କି ଟିକେ ଗଛ ଲଗା ଲଗି କାମ କଲେ ସୁବିଧା ହୁଅନ୍ତା।
ଆ ଆଉ କଣ କ
ଆଛା ଆଉ ଆପଣଙ୍କର କୋଉ ପଟେ କଣ ଗାଁ? କେମିତି କଣ ଆମର ସ୍ୱାସ୍ଥ୍ୟ ଅବସ୍ଥା ପୁରା ପୁରୀ ଭଲ ଅଛି। ଆଉ ଆପଣଙ୍କ ଗ୍ରାମ ବିଷୟରେ ଟିକେ ବ୍ୟାଖ୍ୟା କରନ୍ତୁ?
ଆମ ଗ୍ରାମରେ ଅଛି ଆମ ଗ୍ରାମରେ ଭଲ ଜାଗା ଟା ସେନା ଛେନାପୋଡ ସେଇଠି ପ୍ରସିଦ୍ଧ ଆପଣ ବୁଝିପାରୁଥିବେ।
ଆଚ୍ଛା ନାଇଁ ନାଇଁ ଆପ ଆପ ଆପଣ ଆପଣଙ୍କର ଆପଣ ଆପଣଙ୍କର ମାମୁଁ ଘର ବିଷୟରେ ଟିକେ ବ୍ୟାଖ୍ୟା କରନ୍ତୁ।
ଆଚ୍ଛା।
ଛେନାପୋଡ ଜାଗା ତ ଆମେ ଜାଣିଛୁ।
ଆଚ୍ଛା ବୁଝୁଛି ବୁଝୁଛି ଆମର ଆମର ମାମୁଁ ଘର ପଟ ଗ୍ରାମ ଟା ହଉଛି ସେଇଠି ପ୍ରସିଦ୍ଧ ହଉଛି ଚାଉଳ ବରା ସରସ୍ତିଆ ଏ ସବୁ ସବୁ ପ୍ରସିଦ୍ଧ ଆପଣ ଯାଇଛନ୍ତି କେବେ?
ମୁଁ ତ କେବେ ଯାଇନି କିନ୍ତୁ ମୋର ବହୁତ ଇଚ୍ଛା ଅଛି ଯିବା ପାଇଁ। କି ଟିକେ ବୁଲିବା ପାଇଁ।
ସେଇଠି ଭଲ ମନ୍ଦିର ଅଛି ସମଲେଶ୍ୱରୀ ମନ୍ଦିର ପୁରା ଭଲ ପୁରା ସଜା ହେଇ କରାହେଇଛି ଯେମିତି ଆମର ଜଗନ୍ନାଥଙ୍କର ମନ୍ଦିର ଅଛି ବୁଝିପାରୁଛନ୍ତି ଆଉ
ଆଜ୍ଞା ଆଜ୍ଞା ଆଜ୍ଞା।
ଉ ଦୁନିଆ ସବୁଠୁ ବଡ ଡ୍ୟାମ ଅଛି ମାନେ ହିରାକୁଦ ଡ୍ୟାମ୍।
ଆଛା ତାହେଲେ ତ ବଢିଆ ଆପଣ ତ ବଢିଆ ପ୍ରସିଦ୍ଧ ଜାଗାରେ ବି ରହୁଛନ୍ତି।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଉ ସେଠି ସରସତୀଆ ଆଉ ଚାଉଳ ବରା ବ୍ୟତୀତ ଆଉ କଣ ସବୁ ଖାଇବାକୁ ଆପଣଙ୍କୁ ପସନ୍ଦ?
ଆଉ କଚୋଡି ଅଛି ମାନେ ଆମର ଏଠିକାର କଚୋଡି ନୁହ ସେଠି ସେ ତାଙ୍କର ଅଲଗା କଚୋଡି ଏ
ଆଚ୍ଛା।
ଆ ସେଇଟା ଅଛି ଆଉ ଆହୁରି ଭଲ ଭଲ ଜାଗା ବି ହୁଁ। ଜାଗା ବି ସେ ଭଲ ବୁଲିବା ପାଇଁ ଅଛି।
ଆଚ୍ଛା। ଆଉ ସେଠିକାର ଗୋଟେ ମୋର ଗୋଟେ ସାଙ୍ଗ ଥିଲେ ସେଠିକାର ସେ ଲେଥାଥୁନ ବନନ୍ତି। ଆଉ ଖାଆନ୍ତି ତାଙ୍କୁ ବହୁତ ବଢିଆ ଲାଗେ ସେ କୁହନ୍ତି କି ତାଙ୍କୁ ବହୁତ ବଢିଆ ଲାଗେ।
ଶୁଣନ୍ତୁ ତାପରେ ଆମ୍ବିଳ ବି ଥାଏ ଆଜ୍ଞା ଆଜ୍ଞା ମତେ ବି ଭଲ ଲାଗେ।
ଆଚ୍ଛା ଆଚ୍ଛା ଠିକ ଅଛି।
ଆଜ୍ଞା ଆମ୍ବିଳ ବି ବନାନ୍ତି।
ଆଉ ଆଚ୍ଛା ଆପଣଙ୍କର ମୁଖ୍ୟ ପର୍ବ କଣ ସେପଟରେ?
ନୂଆଖାଇ ବୋଲି ପର୍ବ ଯାତ୍ରା ବୋଲି।
ଆଚ୍ଛା।
ଏଇ ଆଗକୁ ଆସିବାର ଅଛି।
ଧନୁଯାତ୍ରା ବିଷୟରେ ଟିକେ ବ୍ୟାଖ୍ୟା କରନ୍ତୁ ଆମେ ଟିକେ
ଆା ଆଜ୍ଞା ଧନୁଯାତ୍ରା ମାନେ ସେଥିରେ ଆପଣ ଯୋଉ ସେପ ମାନେ ନେଇକି ସେଇଟା ହେଇଛି ଓପେ ସେଇଟା ଖୋଲା ଖୋଲା ବାସ୍ତବ ବିକତା ଭିତରେ ମାନେ ହେଇଛି ମାନେ ଓପେନ ଥିଏଟର ସେଠି କ୍ରିଷ୍ଣା ବି ଅଛନ୍ତି ମାନେ କଂସ ବି ଅଛନ୍ତି କିନ୍ତୁ କଂସକୁ ବେଶୀ ଲୋକମାନେ ଦେଖନ ଦେଖିବାକୁ ଯାଆନ୍ତି ତ ମାନେ କଂସ କୃଷ୍ଣ ଯୋଉ କଂସ ବଧ କରିଥିଲେ ତା ଉପରେ ଏଇଟା ମାନେ ମାନେ ଦେଖା ଏମିତି ସେ ଲୋକମାନେ ସବ
ଆଚ୍ଛା।
ଆଜ୍ଞା। ଦଶ ଦିନ ଧରିକି ମାନେ ଇଏଟା ଚାଲେ ପ୍ରୋଗ୍ରାମ ଟା ଚାଲେ ଶୀତ ଦିନ ଶି ଶିତ ମାସ ବେଳକୁ ମାନେ ବର୍ଷ ନୂଆ ବର୍ଷ ପୂର୍ବ ମାନେ ମଝା ମଝି।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ତ ବଢ଼ିଆ ଆପଣ କେବେ ଦେଖିଛନ୍ତି?
ହଁ ମୁଁ ଦି ତିନି ଥର ଦେଖେଇ ଏଇ ଦି ବର୍ଷ
ଆଚ୍ଛା ଆମକୁ ବି ସେଇ ସୌଭାଗ୍ୟ ଆମ ଆମକୁ ବି ସେଇ ଭଳିଆ ଟିକେ ସୌଭାଗ୍ୟ ମିଳୁଛି କି ଆମେ ଯାଇକି କୃଷ୍ଣ ଆଉ କଂସଙ୍କର ଟିକେ କାହାଣୀ ଦେଖୁ ବହୁତ ପୁରାତନ ସଂ ସଂସ୍କୃତି ଆମର ସେଇଟା।
ଆଜ୍ଞା ହଁ ନିଶ୍ଚୟ ନି ନିଶ୍ଚୟ ସୌଭାଗ୍ୟ ମିଳିବ ମିଳିବ।
ଆଚ୍ଛା ଆଉ ତାହେଲେ ଆପଣଙ୍କୁ ତାହେଲେ ସବୁ ଖାଇବା ପିଇବା ପାଇଁ ଭଲ ଲାଗେ ବୁଲାବୁଲି କରିବା ପାଇଁ ଭଲ ଲାଗେ ଆପଣ ତ ବହୁତ ବଢିଆ ଜାଗାରେ ମଧ୍ୟ ରହୁଛନ୍ତି ବିଶ୍ଵ ପ୍ରସିଦ୍ଧ ଯାତ୍ରା ବି ସେଠି ହଉଛି
ଆଜ୍ଞା।
ଖାଇ ପର୍ବ ବୋଲି ଗୋଟେ କହିଥିଲେ ନା ସେଇଟା ପୁଣି କଣ ଗୋଟେ ସେ ଟେ ପୁଣି କଣ ନୂଆ ଖାଇ ମାନେ ନୂଆ ଖାଆନ୍ତି କି କଣ ଟିକେ କହିବେ?
ଏ ଯଉ ଚାଷ ଆମର ହୁଏ ସେତେବେଳେ ସେଇଟା ସବୁ ମାନେ ଚାଷକୁ ଇଏ କାଢିକି ମାନେ ସେଇଟା ନୂଆ ଚାଉଳ ନୂଆ ଭାତ ଏଇ ସବୁ ମାନ ନୂଆ ସବୁ ଜିନିଷ ରନ୍ଧା ସେଇଟାକୁ ନୂଆଖାଇ କୁହନ୍ତି ସେ ରାନ୍ଧା ହେକି ଖୁଆଯା ପୂଜା କରାଯାଏ ସେ ଖାଦ୍ୟକୁ।
ଆଚ୍ଛା। ତାହେଲେ ଆପଣ ବି ଖାଇଥିବେ? ମତେ ବି ଆପଣଙ୍କ କଥା ଶୁଣିକି ଖାଇବା ପାଇଁ ଇଚ୍ଛା ହେଲାଣିଯ
ଖାଏ ସେଇଠି ବି ସେ ଆଜ୍ଞାଁ ହଁ ହନ୍।
ଆଚ୍ଛା। ଆଚ୍ଛା ଠିକ ଅଛି ତାହେଲେ ଆଉ ଆପଣଙ୍କର ସେଠି ସବୁ କିଏ କିଏ ଅଛନ୍ତି?
ଦେଖଛି
ହ୍ୟାଲୋ। ଆଜ୍ଞା କୁହନ୍ତୁ ଆପଣଙ୍କର ସେଇଠି ସବୁ କିଏ କିଏ ଅଛନ୍ତି?
ରକ୍ଷାାବନ୍ଧନ ବି ଥାଏ ମାନେ ଯୋଉ ଯୋଉମାନେ ରକ୍ଷାାବନ୍ଧନ ମୁଁ ସେଦିନ ବାନ୍ଧି ପାର ଚ ମାନେ ଆଇ ଏଠି ଅ ହାଲୋ ଆଜ୍ଞା।
ହଁ ହଁ ଶୁଣା ଯାଉଛି।
ହଁ ହଁ। ଆଉ କଣ କୁହନ୍ତୁ ଆପଣଙ୍କ କୁହନ୍ତୁ।
ଆମେ ଆଉ କଣ କହିବୁ ଯାହା ହଉ ଜାଣିକି ଆମକୁ ଖୁସି ଲାଗିଲା ଯେ ଆ ପଣ ବହୁତ ବଢିଆ ଜାଗାରେ ରହୁଛନ୍ତି ଆପଣଙ୍କ ବହୁତ ଭଲ ଫ୍ୟାମିଲି ମାମୁଁ ହଁ ଶୁଣ ଯାଉନି କି ମୋ କଥା? ହ୍ୟାଲୋ।
ହ୍ୟାଲୋ।
ହଁ ମୁଁ କହିଲି ମୋ କଥା ଶୁଣ ଯାଉନି? ହ୍ୟାଲୋ।
କିଛି କୁହନ୍ତୁ ହ୍ୟାଲୋ।
ହଁ ମୁଁ କହୁଛି ଆପଣଙ୍କୁ ଶୁଣା ଯାଉନି କି? ଅଛି ଅଛି ମୁଁ ଅଛି ଆପଣଙ୍କୁ ଶୁଣ ଯାଉନି। ହଁ ଆପଣଙ୍କ କଥା ମତେ ଶୁଣ ଯାଉଛି ହଁ କୁହନ୍ତୁ।
ହ୍ୟାଲୋ।
ହଁ।
ଆପଣଙ୍କୁ ମୋ କଥା ଶୁଭା ଯାଉଛି?
ହଁ ମୁଁ କହୁଛି ଆପଣଙ୍କୁ ଶୁଣା ଯାଉନି କି?
ହ୍ୟାଲୋ।
ହ୍ୟାଲୋ।
କୁହନ୍ତୁ ଆପଣ କୁହନ୍ତୁ କଣ। ହଉ ମୋର ଟ୍ୟୁସନ ଟାଇମ୍ ହେଲାଣି ଯାଉଛି। ଆପଣଙ୍କ ସହିତ ମୁଁ ପରେ ଗଛ ଲଗେଇବି।
ଆଜ୍ଞା ଆଜ୍ଞା।